ଆପଣ ଜାଣିଛନ୍ତି ଗୋଟେ କଥା?
କଣ କହିଲେ ଆମେ କିଛି ଜାଣିବାକୁ ପାଇବୁ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଆଉ ଶୁଭ ଶୁଭ ଏଇଟା କଣ ହବ?
ଆ ଅପରାହ୍ନ।
ଆଜ୍ଞା ଆଜ୍ଞା ଶୁଭ ଅପରାହ୍ନ ଆଜ୍ଞା ତ ହ ମୁଁ ଏଇଆ କହିବାକୁ ଚାହୁଁଥିଲି କି।
ଆଜ୍ଞା ଆଜ୍ଞା ଜଣେଇକୁ ଇଚ୍ଛା କରିବା ପୂର୍ବରୁ ସେଇ କ କଥାଟା କହିବା ପୂର୍ବରୁ ମତେ ଆପଣଙ୍କୁ ଆଉ ଅନ୍ୟ ଏକ କଥା କହିବାକୁ ପଡିବ କାରଣ ମୁଁ ଏବେ ଗୋ ଗଟେ ଜିନିଷ ଦେଖୁଛି ସେଇଟା ଚଳପ୍ରଚଳ କରୁଛି ସେଇଟା ଟିକେ ଲମ୍ବା ଅଛି ଆଉ ସେଇଟା ଟିକେ ମାଟିଆ ଲାଲି କଲର ହେଇଥିବାରୁ ମତେ ତାକୁ ଦେଖିକି ବହୁତ କ୍ୟୁରସିଟି ଅନୁଭବ ହଉଛି ଲାଗୁଛି ସେଇଟା କଣ ହେଇ
ସେ ଆପଣ ମାରି ଦିଅନ୍ତୁ ସେ ସେ ଗୋଡେଇ ହେଇଯିବ ଆପଣ ଗୋଟେ ହାତ।
ନାଇଁ ନାଇଁ ନାଇଁ ନାଇଁ ସେଇ ସେଇଟା ନୁହେଁ ଆଜ୍ଞା ସେଇଟାର ନାଇଁ ନାଇଁ ସେଇଟା ନୁହଁ ସେଇଟା ତ ତେଲୁଗୁଣି ପୋକ।
ଆଜ୍ଞା।
ଏଇଟା ହଉଛି ଜିଆ ଟା ବୋଧେ ଜିଆ ଟା କାନ୍ଥ ଉପରେ ଚାଲୁଅଛି। ଆଜ୍ଞା ଆଜ୍ଞା ସେ ଜିଆ ଟା କାନ୍ଥ ଉପରେ ଚାଲୁଛି ଜିଆ ତ ମାଟି ଉପରେ ଚାଲିବା କଥା।
ଧରନ୍ତୁ। ନାଇଁ ମାଟି ଉପରେ ନାଇଁ କିି ରଖି ତା ସେ ଟିକେ ବୁଝେଇ ଦିଅନ୍ତୁ ଆପଣ ମା ଉପରେ ଚାଲିବେ ଆପଣ କଣ କାନ୍ଥ ଉପରେ ଚାଲୁଛନ୍ତି ସେଟା କଣ ଭୁଲ ହେଇଯାଇଛି ତାଙ୍କ ବାଟ।
ଆଜ୍ଞା ଆଜ୍ଞା କେଜାଣି ସେ କାନ୍ଥ ଉପରେ କେମିତି ଚାଲୁଛନ୍ତି ମୁଁ ସେଇ କଥା ପାଇଁ ବହୁତ ଚିନ୍ତିତ ଅଛି। କାରଣ ସେମାନେ ତ ମାଟି ତଳେ ଚାଲନ୍ତି ମୁଁ ବୋଲି ମୁଁ ପଢିଥିଲି ଆଉ ଶୁଣିଥିଲି। ଆଉ କିନ୍ତୁ ମୁଁ ଯାହା ଦେଖୁଛି ତା ତ ସମ୍ପୂର୍ଣ୍ଣ ଭିନ୍ନ। ଲାଗୁଛି ଏଇ କଳି ଯୁଗରେ ଶେଷ ହବ ବୋଧେ ଆଉ। ଆଜ୍ଞା ଆଜ୍ଞା ସେଇ କଥା ତ ମୁଁ କହୁଥିଲି ଆଉ।
ଆ ଚିନ୍ତାଧାରା ଏକା ଆଜ୍ଞା। ଦେଖିଲେ ମୋର ଚିନ୍ତାଧାରା ବହୁତ ଖାପ ଖାଇଯାଉଛି ଆଜ୍ଞା। ଆଜ୍ଞା ଆଜ୍ଞା।
ଆପଣ ଯାହା ଭାବୁଛନ୍ତି ମୁଁ ବି ସେ ଭାବୁଛି। ତ ଆଉ ଗୋଟେ ତାର ସାଙ୍ଗ ମଧ୍ୟ ତା ତା ସହିତ ଆସି ଯୋଗ ଦେଇଛି ମୁଁ ଦେଖିିବାରୁ। ଆଉ ଗୋଟେ ତାର ସାଙ୍ଗ ମଧ୍ୟ ଆସିକି ତା ସହିତ ଯୋଗ ଦେଇଛି।
ମହିଳା ଭି ଦି'ଜଣ ଆଜ୍ଞାରେ ଭ୍ରମଣ କରିବାରେ ଆସିଛନ୍ତି ଆପଣଙ୍କ ଘରକୁ।
ଆଜ୍ଞା ଆଜ୍ଞା ନାଇଁ ଆମ ଘରକୁ ଆସିନାହାନ୍ତି ଆମ
ପିଙ୍କୁ ଏଇଟା ଇଏ ଯୋଡି ଏଇଟା।
ଯୋଡ଼ି ହିଁ ହିଁ ହାଁ ହାଁ । ଆଜ୍ଞା ଆଜ୍ଞା ମତେ ଲାଗୁଛି କିଛି ବର୍ଷା ଦିନେ ହିଁ ଏମାନେ ବୁଲନ୍ତି ନା ତ ସେଥିପାଇଁ ଏମାନେ ଆସିଛନ୍ତି ବୁଲିବା। ପାଇଁ ଆଉ।
ତାପରେ ତାଙ୍କର ଟିକେ ଭ୍ରମଣ କରିବାକୁ ଇଚ୍ଛା ହେଲା ତ ଆସିଛନ୍ତି।
ଆଜ୍ଞା କିନ୍ତୁ ଆପଣ ଚିନ୍ତା କର ଆଜ୍ଞା ଆଜ୍ଞା କିନ୍ତୁ ଏମାନେ କୁଆଡେ ଯିବେ ଯେ ବୁଲିବା ପାଇଁ।
ଇ କିଛି ନାହିଁ ପୁଣି ସେ ମାଟି ଭିତରକୁ ପସିଛି।
ଏମାନେ ଆମ ଭଳିଆ ଖଣ୍ଡଗିରି ଉଦୟଗିରି ଧଉଳି ଯାଇପାରୁନି ଯାଇପାରିବେନି ବୋଧେ।
ନା ଆପଣ ତାଙ୍କୁ ବୁଲେଇ ନେଲେ ଯିବେ। ଯେମିତି କି ମୁଁ ଗୋଟେ ଏଙ୍କଅକୁ ନେଇକି ଭ୍ରମଣ କରିବାକୁ ନେଇକି ଆସିଥିଲି
ଆଜ୍ଞା ଆଜ୍ଞା ସେ ବେଙ୍ଗ ଆପଣଙ୍କ ଘରକୁ ପୁଣି ଆସିଲାଣି ନା ନାଇଁ?
ଆ ନାଇଁ ଆଜ୍ଞା ନା ବାଟ ବଣା ହେଇକି ଆଉ ଅ କା କୁଆଡେ ଗଲାହାରି ପା
ଆଜ୍ଞା ଆଜ୍ଞା। ଆଉ ତାହେଲେ ଆପଣଙ୍କର ତ ଆପଣଙ୍କୁ ଏବେ ତ
କୁହନ୍ତୁ କଣ ଆମ ଆମ
ସେ ଯଦି ଆପଣଙ୍କ ଉପରେ ସିଏ ଯଦି ଆପଣଙ୍କ ଉପରୁ ଡେଇଁ ପଡିଥାନ୍ତା ସେତେବେଳେ ଟିକେ ମଜା ଲାଗିଥାନ୍ତା।
ସେଇ ଅବସ୍ଥାରେ ଯେତେବେଳେ ମୁଁ ମୁଁ ମୁଁ ଥିଲି ମୁଁ ଭାବୁଥିଲି ଆଗ ମୁଁ ଗାଡିରୁୁ ଡେଇବି ନା ଆଗ ସେ ବେଙ୍ଗ
ଆଜ୍ଞା ଆଜ୍ଞା ଆପଣ ଜାଣିଛନ୍ତି ଆଜି ମୁଁ ଗୋଟେ ଦୁଖ
ଜାଣିଛ ଟିକେ କୁହନ୍ତୁ ଆଜ୍ଞା କୁହନ୍ତୁ।
ନାଇଁ ନାଇଁ ଆପଣ କହିସାରନ୍ତୁ। ନାଇଁ ନାଇଁ ଆପଣ ଆଗ କହିସାରନ୍ତୁ, ତାପରେ କହିବି।
ଆଜ୍ଞା କଣ କହୁଛି, ମୁଁ ସେ ଯୋଉ ବେଙ୍ଗଟା ଆସି ଜଷ୍ଟ ଟିକେ ଉପରକୁ ଆସିଥିଲା, ଗାଡିର
ମୋ ସିନିୟର ପିଲାମାନେ ଯୋଉ ଭଳିଆ ବସନ୍ତି ଗାଡି ରେ ସାଇଡ ହେଇକି ।ମୁଁ ସେମିତି ଆଜ୍ଞା ଗାଡି ରେ ବ ବସି ବସି ଆସିଥିଲି।
ହିଁ-ହିଁ, ଆପଣ ଟିକେ ଡରିଗଲେ ବେଙ୍ଗକୁ ଏଇ ସାମାନ୍ୟ ତୁଚ୍ଛ ବେଙ୍ଗକୁ ଆ ଆପଣ ଡରି ଯାଉଛନ୍ତି? ତ ମୁଁ କହୁଛି ଆଜି କଣ ହେଇଛି।
କୁହନ୍ତୁ।
ମୁଁ କହୁଥିଲି କି, ମୁଁ ଆଜି ମହାବିଦ୍ୟାଳୟ ଗଲା ବେଳେ, ଆମରୀ ଛକରେ ଗୋଟେ ଏ-ଆକ୍ସିଡେଣ୍ଟ ହେଇଯାଇଥିଲା, ଆଉ ଜଣେ ଆମ୍ବୁଲାନ୍ସ ସେ ଯାଉଥିଲେ ତ ଆପଣ ସେଇ ଯୋଉ ରାସ୍ତାରେ, କଣ ପଡିଥିଲା କହିଲେ? ସେ ରାସ୍ତାରେ ପଡିଥିଲା ଚିକେନ କିମ୍ବା ମଟନ। ଚିକେନ କିମ୍ବା ମଟ ହୁଁ, ମାଂସ ପଡିଥିଲା ।ତ ତାକୁ ଦେଖିକି ମତେ ବହୁତ ଦୁଃଖ ଅନୁଭବ ହେଲା ।ଯେ ସେ ଲୋକ ଲୋକଟି କେତେ ମନ କରିକି ନେଇଥିବ ଚିକେନ କି ମଟନ୍ ରାନ୍ଧିବା ପାଇଁ, କିନ୍ତୁ ଦେଖିଲା ବେଳକୁ ହସ
ହଁ ବୁଝିଲି। ଏ ତାଙ୍କର ସିନା ଅସୁବିଧା ହେଲା, ଆମେ ବି ତାଙ୍କ ପାଇଁ ଦୁଃଖ ପ୍ରକାଶ କରୁଛୁ। ହେଲେ କୁ-କୁର ମାନଙ୍କର କୁକୁର ପକ୍ଷୀ
ଆପଣ ଏମିତି କାଇଁ କହୁଛନ୍ତି କହିଲେ ମତେ ବହୁତ ଦୁଃଖ ଅନୁଭବ ହେଲା, ସେତେବେଳେ ସେଇଟା ଦେଖିକି। ସେ କେତେ ଖୁସି ରେ ନେଇକି ଯାଉଥିଲେ ।ସେମିତି ବିଛିନ୍ନ ହେକି ପଡିଥିଲା ମାନେ କେତେ ଜୋରରେ ଆକ୍ସିଡେଣ୍ଟା ହେଇ
ଆଜ୍ଞା ଆଜ୍ଞା ।କେତେ ଜୋର ଆକ୍ସିଡେଣ୍ଟ ହେଇଛି ଆଜ୍ଞା, ସେ ସକାଳେ ବୋଧେ ସେ କିଛି
ଗାଡି ମଧ୍ୟ ଏକରେ ଚାଲିଥିବ ତ ସେଭଳି ଅସୁବିଧାର ସମ୍ମୁଖୀନ ସେ ହୋଇଗଲେ।
ଆଜ୍ଞା ।ତ ମୁଁ ତ, ମୁଁ ଯେତେବେଳେ ମହାବିଦ୍ୟାଳୟ ଗମନ କରୁଥିଲି, ଏସବୁ ଦେଖିକି ମୋ ଆଖି ଟିକେ ଛଳ ଛଳ ହେଇଗଲା। ତାପରେ ମୁଁ ମୋ ନିଜକୁ କଣ୍ଟ୍ରୋଲ କରିକି ମହାବିଦ୍ୟାଳୟ ଗମନା କଲି। ଆଉ ମହା ବିଦ୍ୟାଳୟରେ ମୋର ଜଣେ ପୁରୁଷ ମିତ୍ର ମତେ ବହୁତ ସାର ରିଲ ପଠେଇଥିଲେ।
ଆଜ୍ଞା କୁହନ୍ତୁ?
ଆଜ୍ଞା, ଆଜ୍ଞା। ଆଉ ସେ ପୁରୁଷ ମିତ୍ର କିଏ, ଆପଣ ତ ଜାଣିପାରୁଥିବେ।
କିଏ ନାଲି ଆପଣ ହସ୍
ଆଜ୍ଞା ଶୁଣୁନାଁହାନ୍ତି ।କଣ ପାଇଁ ଖାଲି
ଦେଇ ନଥିବା
ଆଜ୍ଞା ଆଜ୍ଞା।ଦେଇନଥିଲି ଦେଇନଥିଲି କଣ, ପାଇଁ ପଚାରୁ ନାହାନ୍ତି?
ମିତ୍ର ଆପ- କେତେ, କେତେ କଷ୍ଟ କରି ତାର ଡାଟା ସାରିକି ଆପଣଙ୍କୁ ଏତେ ରିଲ ପଠଉଛନ୍ତି ।ହେଲେ ଆପଣ ଖାଲି ରେ ତାଙ୍କୁ କେତେଟା ବହୁତ ତାଙ୍କୁ ଖରାପ
ଆଜ୍ଞା ଆଜ୍ଞା। ମୁଁ ବୁଝିପାରୁଛି, ଆପଣ ଆପଣଙ୍କୁ କଣ ପାଇଁ ମୁଁ ରିପ୍ଲାଏ ଦେଇପାରିଲିନି କହିଲେ?
ଆଜ୍ଞା ଏଇଠି ଆଜ୍ଞା ମୋରି କଥା କୁଆଡେ ଆଇଲା ତ କହିଲେ
ଆଜ୍ଞା ଆଜ୍ଞା ସେଇ ପୁରୁଷ ମିତ୍ରଙ୍କୁ ମୁଁ କଣ ପାଇଁ ରିପ୍ଲାଏ ଦେଇ ପାରିଲିନି କହୁଛି। ମୁଁ କହିଲି କି ତାଙ୍କୁ ଯେତେବେଳେ ଏ ରିପ୍ଲାଏ ଦେବାକୁ ତାଙ୍କର ଯେ ସେତେବେଳେ ରିଲ ସେକ୍ସନ ଟା ମୁଁ ଅ କଲି ସେତେବେଳେ ମୁଁ ପ୍ରାକ୍ଟିକାଲରେ ବସିଥିଲି ଆଉ ସଭା ଆଗ ବିଚ୍ ରେ ବସିଥିବାରୁ ମତେ ମାମ୍ ଦେଖିଦେଲେ। ସାରିକି ମତେ କହିଲେ କଣ କଣ ମୋବାଇଲ କାଇଁ ଖେଞ୍ଚୁଚ? ଆଜ୍ଞା ତ ସେ ମତେ କହିଲେ କି କଣ ମୋବାଇଲ ଖେଞ୍ଚୁଚ?
ସେ ତା ତାଙ୍କର ଆଗୁଆ ଦେଖାହବ।
ଆଜ୍ଞା ଆଜ୍ଞା ତାପରେ ମୁଁ ସେଠୁ କଣ କହିଲି ନା ସାଙ୍ଗେ ସାଙ୍ଗେ ବନ୍ଦ କରିଦେଲି ଆପଣ ଯୋଉ ପଠେଇଥିଲେ। ନା ତାକୁ ସେଇଠି ମୁଁ ବନ୍ଦ କରିସାରିଲା ପରେ
ହଁ ଆଜ୍ଞା ସେ ପୁରୁଷ ମିତ୍ର ପଠେଇଥିଲେ ଆଜ୍ଞା କୁହନ୍ତୁ?
ଆଜ୍ଞା ଆଜ୍ଞା ସେଇ ପୁରୁଷ ମିତ୍ର ଯୋଉ ଭଣ୍ଡେଇଥିଲେ ତାକୁ ମୁଁ ବନ୍ଦ ଆଜ୍ଞା ନାଇଁ ନାଇଁ ମୋ ପାଠରେ ତ ଜମା ମନେ ନଥାଏ ତ ମୁଁ ତାପରେ କ୍ଲାସ କରୁଥିଲି ତାପରେ ମତେ ମୁଁ ଯେହେତୁ ଟିକେ ମନ ଦୁଃଖ କରିକି ଏମିତି ମୁହଁ ତଳକୁ କରି ବସି ପଡିଲି ତ ମତେ ସେଇ ଅଧ୍ୟାପିକା ଜଣକ କହୁଛନ୍ତି ଆଉ ମାମା କଲ୍ କରିଥିଲେ ମାମା କଲ୍ କରିଥିଲେ? ମୁଁ କହୁଚି ଆଜ୍ଞା ଆଜ୍ଞା ମାତାଶ୍ରୀ କଲ କରିଥିଲେ। ଆଜ୍ଞା ହଁ ମାରିଲି ପା ଆଉ କଣ କହିଥାନ୍ତି?
ଆଜ୍ଞା ଆପଣ କହିଲେନି ମୋର ଗୋଟେ ଅତି ଜ ଆମର ଟା ଅତି ପରୁଷ ପୁରୁଷ ମିତ୍ର ପଠେଇଥିବାରୁ ମୁଁ ତାଙ୍କ ରିଲ ଆ ଦେଖୁନ୍ତୁ ସତରେ ପାଠ ମୁଁ ପଢ଼ିଥାନ୍ତି।
ଆଜ୍ଞା ଆଜ୍ଞା ସେଇଟା ଯଦି ମୁଁ କହିଥାନ୍ତି ତାହେଲେ ମୋତେ ସାଙ୍ଗେ ସାଙ୍ଗେ ସେଇଠୁ ବାହାର କରିଦେଇଥାନ୍ତେ।
ହଉ ତ ଆପଣଙ୍କର ଆ ସେଇ ଗୁଣକୁ ଆଜି
ତୁ କେମିତି ଯାଇଁଲୁ ଓ ଆଜ୍ଞା ଆଜ୍ଞା ତ ଆପଣ
ଆପଣ ଦେଖାଇଥିଲେ ନା ଆପଣ ସେ ଅଧିବାଳକ ଦେଖିନାହାନ୍ତି।
ସେ ନାଇଁ ନାଇଁ ସେଇ ଅଧ୍ୟାପିକା ଜଣକ ମୋ ସହିତ ଦେଖା ହେଇନାହାନ୍ତି ଅନ୍ୟ ଏକ ଅଧ୍ୟାପି କା ଦେଖା ହେଇଥିଲେ ସିଏ ମତେ ବହୁତ କଥା କହିଲେ ଏ ଯେମିତି ବହୁତ କ ମାନେ ଏମିତି କହିଲେ କି ଆ ମାତାଶ୍ରୀ କଲ କରିଥିଲେ ଆଉ ଯଦି ଚାହିଁବ ତାହେଲେ ଯା କି ବାହାରକୁ କଥା ହେଇପାରିବ କିନ୍ତୁ ମୁଁ ମନା କରିଦେଲି ତାପରେ ସେ ତାପରେ ଆଉ ଗୋଟେ ଇନସିଡେଣ୍ଟ ହେଲା ସେଇ ଇନସିଡେଣ୍ଟ ଟା ମୁଁ ଆପଣଙ୍କୁ ଆଉ ଏକ ପର ଯୋଗାଯୋଗରେ କହିବି କିନ୍ତୁ କିଛି ସମୟ ସେଇ ପରଯୋଗ ଯୋଗରେ କହିବି।
ହଁ ମତେ ବହୁତ ଭଲସେ ଆପଣ ମତେ କହିପାରିବେ କିଛି ଅସୁବିଧା ନା ପାଇଁ କାହାଣୀ ଶୁଣିବାକୁ ବହୁତ ପସନ୍ଦ ଆପ ଣ ମତେ ଯେଉଁ ଶୁଣେଇ ପାରିବେ।
ଆଜ୍ଞା ତ ସେଇଟା ମୁଁ ଟିକେ ଅଧିକା ସମୟ ପାଇଲେ କହିବି ଯେହେତୁ ଏବେ ମୋର ସମୟ ସରି ସରି ଆସିଲାଣି ମୁଁ ତ ଏବେ ରଖିଦେବି ତ ସେଥିପାଇଁ ମୁଁ ଏବେ ସେଇ କଥା ଟା କହିପାରିବିନି। କିନ୍ତୁ ଆଉ ଆ ୟା ପର ଯୋଗ ଯୋଗରେ ନିଶ୍ଚିନ୍ତ ଭାବରେ ସେ କଥାଟା ମୁଁ ଆପଣଙ୍କୁ କହିବି।
ଆଜ୍ଞା ଆଜ୍ଞା ଆପଣ
କୌଣସି କାମ ପଡିଯାଇଥିବାରୁ ମୁଁ ଏବେ ବିଦାୟ ନଉଛି ଧନ୍ୟବାଦ। ।
ନମସ୍କାର ଆଜ୍ଞା। ନମସ୍କା